ନମସ୍କାର ବନ୍ଧୁ।
ଆଜ୍ଞା ବନ୍ଧୁ ନମସ୍କାର, କୁହନ୍ତୁ?
କଣ କରୁଛନ୍ତି ଖିଆପିଆ ସରିଲଣି?
ଆଜ୍ଞା ବନ୍ଧୁ ଏବେ ତ ହେଇ ଖାଇକି ସଙ୍ଗେ ସଙ୍ଗେ ହେଇ ବସଛୁ। ।
କଣ ଖାଇଲେ ଆପଣ?
ଆପଣ ବନ୍ଧୁ ଜାଣିଥିବେ ତ ଏଇ ଯୋଉ ଖରା ଦିନ। ଏଇ ବନ୍ଧୁ ଖରା ଦିନ ବସିଛୁ ଆଉ କଣ କରିବୁ ଖାଇକି?
ନା ବନ୍ଧୁ କଣ ଆପଣ ଖାଇଲେ ଏବେ? କଣ ଏବେ ଖାଦ୍ୟ ପ୍ରଦାନ କଲେ?
ମୁଁ ଜାଣିଥିବି ଖରା ଯୋଉ ଯୋଉ ଯୋଉ ଯୋଉ ରେଟ ରେ ହଉଛି ଜାଣିଲେ? ପଖାଳ ଖାଇଦେଲୁ ଆଜ୍ଞା।
ଥଣ୍ଡା ରହିବ ନା ବନ୍ଧୁ।
ପଖାଳ, ଆମ୍ବ, ଆଉ କଲରା ବେଶର ହେଇଥିଲା। ତା ସହିତ ବନ୍ଧୁ
ବନ୍ଧୁ ପୋଖାଳ ଖାଇଲେ ନିଦ ମଧ୍ୟ ଭଲ ହେବ ଏବଂ ପେଟ ମଧ୍ୟ ଥଣ୍ଡା ରହିବ। ଆଜ୍ଞା ବନ୍ଧୁ। ମୁଁ ମଧ୍ୟ ମୁଁ ମଧ୍ୟ ଏବେ ଜଷ୍ଟ ଖାଇକି ଉଠିଲି ବନ୍ଧୁ ବୁଝିଲେ।
ଆଜ୍ଞା।
ମୁଁ ଖାଇଲି ବର୍ତ୍ତମାନ ବନ୍ଧୁ ରୁଟି ଏବଂ ଡାଲି ରୁଟି ଏବଂ ଡାଲି ମଡେଇକି ଖାଇଲି। କାରଣ ରୁଟି ଆଦି ଖାଇଲେ ବଳ ହେବ ଘୋରେ
ଆଜ୍ଞା ଡାଲିଡା ବି ଖାଇଲେ ବନ୍ଧୁ ହଜମ ଶକ୍ତି କରାଇବ।
ଆଜ୍ଞା ଏଇ ସବୁ ପ୍ରକା ସବୁବେଳେ ଘରେ ଟିକେ କୁହନ୍ତି ଡାଲି ଜିନିଷ ଟିକେ ସବୁବେଳେ ଖା ସେନିଷ ସବୁବେଳେ ଡାଲି ଜିନିଷ ଟିକେ ଖାଇଏ ମୁଁ ଅଧିକ ବୁଝିଲେ ବନ୍ଧୁ।
ଆଜ୍ଞା ଯାହା ହଉ ବନ୍ଧୁ ଘର କଥା ମାନିକି ଚଳୁଛ।
ଘର ଲୋକ କଥା ନ ମାନିଲେ ବନ୍ଧୁ ଆଉ କାହା କଥା ମାନିବା?
ଆଜ୍ଞା।
ସେଇ ଆମକୁ କର୍ତ୍ତା ହରର୍ତ୍ତା ସବୁ ସେଇ।
ଆଜ୍ଞା ହତା କତା ଦୟବିଧାତା ସମସ୍ତେ ଘର ଲୋକ।
ଆଉ ବନ୍ଧୁ ଆମ ଆମ ଗ୍ରାମରେ ବୁଝିଲେ? ଏକ ବୁଢୀ ମୃତ୍ୟୁ ହେଇଯାଇଛି ବୁଝିଲେ ଯିଏ କି ସେ ଫାଶ ନିଜ ବେକରେ ଲଗାଇ ନିଜ ଦେହକୁ ନିଜ ଜୀବନ ହରାଇଛନ୍ତି।
ପ୍ରାଣ ପ୍ରାଣ ତ୍ୟାଗ କରିଦେଇଥିଲେ ନାଇଁ ବନ୍ଧୁ?
ଆଜ୍ଞା ସେଥିପାଇଁ ଆମ ବହୁତ ଡର ମଧ୍ୟ ମାଡୁଛି ବନ୍ଧୁ ବୁଝିଲେ। ଏକୁଟିଆ ରାତିରେ ଯିବା ପାଇଁ କୁଆଡେ ଡର ମାଡୁଛି ତା କଥା ମନେ ପଡିଯାଉଛି।
ଆଜ୍ଞା ଆପଣ ଦେଖିକି ବନ୍ଧୁ ଜାଣିଲେ କି? ଏବେ ତ ଲୋକ ବନ୍ଧୁ ସେ ସବୁ ଉଁ କିଛି ନାହିଁ ଯେହେତୁ ଆଉ ବନ୍ଧୁ କଣ କରିବେ? ସେ ଜିନିଷକୁୁ ଆମେ ଜଗି ର ଆମେ ଚାଲିବାକୁ ପଡିବ ଘଲୋକଙ୍କ କଥାରେ।
ଆଜ୍ଞା ବର ରଖ ତ ଆଜ୍ଞା ଡେଉରିଆ ବେକରେ ପିନ୍ଧେଇ ଦେଇଛନ୍ତି। କହୁଛନ୍ତି କି ତୁ କୁଆଡେ ଯିବୁ ନାହିଁ ଖରା ବେଳେ ଯିବୁ ନାହିଁ କି ଅଧିକ ରାତି ହେଲେ ଯିବୁ ନାହିଁ ବୁଝ ବୁଝିଲେ ଏଇ ଟିକେ ଆଜ୍ଞା ଚାରି ଚାରିଟା ବେଳେ ଟିକେ ଯାଇ ଗାଁ କୁ। ବୁଲାବୁଲି କରି ପୁଣି ଘରକୁ ପାଞ୍ଚଟା ସାଢେ଼ ପାଞ୍ଚଟା ସୁଦ୍ଧା ପୁଣି ଘରକୁ ଫେରି ଆସୁଛୁ ବୁଝିଲେ।
ଆଜ୍ଞା।
ବର୍ତ୍ତମାନ ମୁଁ କହୁଥିଲି ମଧ୍ୟ ଗାଁକୁ ଯିବା ପାଇଁ ବୁଝିଲେ
ଆଜ୍ଞା, ବନ୍ଧୁ।
କାରଣ ଗାଁରେ ଏକ ଡିଜୋ ଗାଡି ଆସିଛି ଦେଖିବାକୁ ଭାରି ଇଚ୍ଛା ଥି ବୁଝିଲେ ବନ୍ଧୁ। ହେଲେ ଘର ଲୋକ କହୁଛନ୍ତି ନା ଯାନି କାରଣ ଏକ ରାତିରେ ଏକୁଟିଆ ପ୍ରତ୍ୟାବର୍ତ୍ତନ କରିବୁ ଘରେ ଡର ମାଡିବ! ଦେହରେ ପଶିଯିବ! ଏମିତି ସବୁ ଅନ୍ଧବିଶ୍ଵାସ ଲାଗି ରହିଛି ବନ୍ଧୁ ବୁଝିଲେ। ଆ ଯାହାହଲେ ବନ୍ଧୁ ସମାଜକୁ ନେଇକି ଚଳିବାକୁ ପଡିବ।
ଆଜ୍ଞା, ବନ୍ଧୁ।
ଆମ କଥା କହିଲେ ହବ ନା ତାଙ୍କ କଥା ନ ଶୁଣିଲେ ହବ।
ଆଜ୍ଞା, ବନ୍ଧୁ ଘର ଲୋକଙ୍କ କଥା ଶୁଣିବାକୁ ପଡିବ।
ଆଉ ବନ୍ଧୁ ଆପଣ ଜାଣିଛନ୍ତି ଭୈରବ ନନ୍ଦା କଲେଜ ବିଷୟରେ କିଛି ଜାଣିଛନ୍ତି?
ଆ ଭୈରବ ନନ୍ଦକର୍ କଲେଜ ତ ଆମ ଘର ପାଖରୁ ବହୁତ ଦୂର। ଆମ ଗାଁରୁ ବି ପିଲା ଯାଆନ୍ତି। କୁହନ୍ତିିଭି ଭଲ କଲେଜ ବୋଲି। ସେ ବାବା ଜଣେ ସେ କଲେଜ କରିଥିଲେ କୁଆଡେ।
ଆଜ୍ଞା, ସେଇ କଲେଜରେ ଆ ମଧ୍ୟ ମୁଁ ଏବେ ପାଠ ପଢୁଛି ବୁଝିଲେ ବନ୍ଧୁ। ମୁଁ ମଧ୍ୟ ସେ ଗ ଅପ ଶୁଣିଛି ଯେ ବାବା ଭୈରବ ନନ୍ଦ ସେ ଗଦ୍ ତୋଳିଥିଲେ ସେ କଲେଜଟିକୁ। ବୁଝିଲେ।
ଆଜ୍ଞା-ଆଜ୍ଞା।
ଏବଂ ସିଏ ଜିଅନ୍ତା ସମାଧି ମଧ୍ୟ ନେଇ ନେଇଥିଲେ। ଏହା ମଧ୍ୟ ମୁଁ ଶୁଣିଛି। ଆଉ ବନ୍ଧୁ ଆଉ ଆଉ ଆପଣ କଣ ଜାଣିଛନ୍ତି କଲେଜ ବିଷୟରେ ଟିକେ କହୁନାହାନ୍ତି?
ତାଙ୍କର ବି ମୂର୍ତ୍ତି ସେଠି ଆପଣଙ୍କର ସ୍ଥାପନ ହେଇକି ଅଛି।
ଆଜ୍ଞା-ଆଜ୍ଞା ମୁଁ ନିଶ୍ଚୟ ଦେଖିଛି।
ଆଜ୍ଞା, ତାର ବି ଉତ୍ସବ ହଉଥିବ ଆଉ ତାଙ୍କର ବି
ଯ ଏବେ ମଧ୍ୟ ଉତ୍ସବ ଗଲା କିଛି ମାସ ତଳେ ବୁଝିଲେ ଏବେ ବନ୍ଧୁ ଆମ କଲେଜରେ ଏକ ସଂଗଠନ ମଧ୍ୟ ଖୋଲିଛି। ସେଇ ସଂଗଠନରେ ଆମେ ମଧ୍ୟ ସଫାସଫି କରି କଲେଜଟିକୁ ସୁ ପରିବେଶ କଲେଜ ପରିବେଶଟିକୁ ପୁରା ସଫା ରଖୁଛିୁ ବୁଝିଲେ ଆଜ୍ଞା ସେ ସେଥିପାଇଁ ମଧ୍ୟ ଆମକୁ ପଇସା ମଧ୍ୟ ମିଳୁଛି। ଆମ ସାରଙ୍କୁ ତ ସାର୍ ଆମ ପ୍ରତି ମଧ୍ୟ ପଇସା କିଛି ଖର୍ଚ୍ଚ କରୁଛନ୍ତି। ବୁଝିଲେ ବନ୍ଧୁ। ଯେମିତି କି ଆମ ପାଇଁ କିଛି ଜଳଖିଆ ପତ୍ର ଆଣିବା ବୁଝିଲେ ଆମ ପାଇଁ ଏକ ନୂଆ ଟୋପି ଆଣିବା। ନୂଆ ଏକ ଟି ସାର୍ଟ ଟି ଆଣିଦେବା। ଏସବୁ ମଧ୍ୟ ଆମ ପାଇଁ ସାର କରୁଛନ୍ତି ବୁଝିଲେ ବ ଉ। ଏସବୁ କରିବାର ତାଙ୍କର ମୁଖ୍ୟ ମୁଖ୍ୟ କାରଣ ହେଲା ସେ ଏସବୁ କିଛି କଲେ ଆ ଆମର ଟିକେ ଆହୁରି ମନୋବଳ ହବ ଯେ ଆମେ ଏସବୁ କାମ କରୁ। ବୁଝିଲେ ବନ୍ଧୁ।
ଆଜ୍ଞା, ଭଲ ପଦକ୍ଷେପ ନେଇଛନ୍ତି ଆପଣଙ୍କ ସାର୍।
ଶିକ୍ଷକତା ବହୁତ ଭଲ ବୁଝିଲେ
ଆଜ୍ଞା।
ଆପଣ ବେଳେ ଆପଣ ପଡିଥିବା ବେଳେ କିଛି ସେମିତି କିଛି ସଂଗଠନ ଥିଲା କି?
ବନ୍ଧୁ ଆମେ ପଢିଥିଲା ବେଳେ ସେ ଇ ତ ସଂଗଠନ କିଛି ନଥିଲା ବହୁତ କଲେଜ ବି ଏତେ ନଥେଲା। ପଢାପଢି ବି ଏତେ ଭଲସ ହଉନଥିଲା। ଏବେ ତ କଲେଜ ବହୁତ ଅ-ଅ ଭଲସେ ତିଆରି ହେଇଗଲାଣି। ଭଲସେ ବି ସାର୍ ମାନେ ବି ବହୁତ ରହିଲେଣି। ଆମ ଭଳେ ବି ସାର୍ ନ ଥିଲେ ବହୁତ ହଇରାଣ ହଉଥିଲୁ। ବୁଝିଲେ କି ବନ୍ଧୁ। ଆଜ୍ବେଷ୍ଟ ଘର ଥିଲା।
ଆଜ୍ଞା, ଏବେ ତ ବନ୍ଧୁ କୋଠା ଘର ହେଇ ସବୁଆଡେ ପଙ୍ଖା ଲାଗିଛି। ଚି ସବୁଆଡେ ପିଲାଙ୍କ ପାଇଁ ଟେବୁଲ ଚେୟାର ପଡିଛି ସବୁ ମାନେ ସବୁ ପ୍ରକାର ସୁବିଧା ଏବେ ଆ ଷ୍ଟ୍ରେ ଛାତ୍ରଛାତ୍ରୀଙ୍କ ପାଇଁ ହେଇଯାଇଛି ବୁଝିଲେ?
ଆଜ୍ଞା।
ବର୍ତ୍ତମାନ ବନ୍ଧୁ ପରୀକ୍ଷା ମଧ୍ୟ ଆସିଲାଣି ଆଗକୁ ବୁଝିଲେ?
ଆଜ୍ଞା।
ମୁଁ ମଧ୍ୟ ଭଲ ପାଠ ପଢା ପଢି ଚାଲିଛି ମୋର ଆପଣବେଳେ ଆଜ୍ଞା ପରୀକ୍ଷା ଥିଲା ନା ନଥିଲା?
ଆଜ୍ଞା ଆମ ବେଳେ ବି ପରୀକ୍ଷା ଥିଲା ବୁଝିଲେ କି କଲେଜରେ
ଆଜ୍ଞା।
ଆଜ୍ଞା ଆମର ବି ବହୁତ କ ବହୁତ ସାରମାନେ ଆସନ୍ତି ବାହାରୁ ବି ସାରମାନେ ଆସନ୍ତି। ଆମେ ପରୀକ୍ଷା ଦେଲା ବେଳେ ବି ଲୋ ସାର୍ ମାନେ ଜଗନ୍ତି ଆମକୁ ଆଉ ବହୁତ ପୁରା ହଁ ଇଏ ହୁଏ ଆଉ।
ବୁଝିଲି ବନ୍ଧୁ ଆମ ବେଳେ ତ ବନ୍ଧୁ ସେମିତି ହୁଏ ଆମ ବେଳେ ବନ୍ଧୁ ଏକ ଅ ଛାତ୍ରୀ ଜଣେ ବୁଝିଲେ?
ଆଜ୍ଞା।
ସିଏ ମୋର ପାଖରେ ବସିଥିଲା ବୁଝିଲେ।
ଆଜ୍ଞା।
ତା ମ ତା ଏ ପାକେଟରୁ ବୁଝିଲେ?
ଆଜ୍ଞା ବଧୁ।
ଛୋଟ କାଗଜରେ ଉତ୍ତର ଲେଖା ହୋଇ ଧରା ପଡିଥିବାରୁ ତାକୁ ମଧ୍ୟ ସାର୍ ବହୁତ ପାଟି କରିଥିଲେ ବୁଝିଲେ ତାକୁ ଆଉ ପରି ଶିକ୍ଷା ଦେବାକୁ ଦେଲେ ନାହିଁ ତାଙ୍କ ଘର ଲୋକଙ୍କୁ ଡାକିଲେ ତାଙ୍କ ଘର ଲୋକଙ୍କୁ ମଧ୍ୟ ବହୁତ କଥା କହିଲେ। ତାପରେ ସେ ଝିଅଟି ମଧ୍ୟ ବହୁତ ଭୁଲ ମାଗିଲା ବୁଝିଲେ ନା? ତାପରେ ତାଙ୍କ ଘର ଲୋକ କା ନା ନା ଆମେ କଲେଜରୁ ନାଇଁ ନାଇଁ ଆଜ୍ଞା ତାଙ୍କୁ ବହିଷ୍କାର କରାଗଲା ନାହିଁ କାରଣ ସେ କିଛି ଭୁଲ ପଦକ୍ଷେପ ନେଇଯିବେ ବୋଲି ତାଙ୍କୁ ପାଟି କରିକି ତାଙ୍କୁ ଆଉ ଥରେ ଚା ସାର୍ ଙ୍କ ତରଫରୁ ଆଉ ଏକ ସଫଳ ପରୀକ୍ଷା ଦବା ପାଇଁ କହିଲେ ସାର୍ ତାଙ୍କୁ ସିଏ ବର୍ତ୍ତମାନ ଆମର ଯୋଉ ପ୍ରଧାନ ଶିକ୍ଷକ ଅଛନ୍ତି ଉ ଆମ କଲେଜ ରେ
ଆଜ୍ଞା ବନ୍ଧୁ।
କକ୍ଷରେ ବସିକି ଏକୁଟିଆ ପରୀକ୍ଷା ଦେଲେ ବୁଝିଲେ ନା
ଆଜ୍ଞା ବନ୍ଧୁ
ଜଣେ ସାର୍ ଠିଆ ହେଲେ ଏବଂ ସିଏ ଏକୁଟିଆରେ ପରୀକ୍ଷା ଦେଲେ।
କରିକି ଆଜ୍ଞା।
ଯାହା ଫଳରେ ସିଏ ମଧ୍ୟ ତାଙ୍କ ଭୁଲ କୁ ବୁଝି ପାରିଲେ କିଛି ତାଙ୍କ ସାଙ୍ଗସାଥି ପାଖରେ ବସିକି ପରୀକ୍ଷା ଦେଇ ପାରୁନାହାନ୍ତି ତାଙ୍କୁ ମଧ୍ୟ ଖରାପ ଲାଗିଲା ସେ ବର୍ତ୍ତମାନ କେବେବି ଏବେ ଏଇ ଭୁଲ ଆଉ ଥରେ କରିବେ ନାହିଁ ବୁଝିଲେ ନା ଆଉ ଏକ କଥା ଥା ଯଦି ପୁରା କକ୍ଷରେ ଏଭଳି ପରିସ୍ଥିତି ଦେଖି ଆଉ କୌଣସି ପିଲା ମଧ୍ୟ ସେ ଭୁଲ କରିବେ ନାହିଁ ବୁଝିପାରୁ
ଆଜ୍ଞା ଆଜ୍ଞା ବନ୍ଧୁ।
ଯଦି ବହିଷ୍କାର କରିଦେଇଥାନ୍ତେ ତା ମନ ବଳ ବହୁତ କମି ଯାଇଥାନ୍ତା ବୁଝିଲେ ବନ୍ଧୁ। ଆଉ ପାଠ ପଢିବା ପାଇଁ ତାର ଇଚ୍ଛା ହେଇନଥାନ୍ତା ହୁଏତ ସେ କିଛି ଭୁଲ ଭୁଲ ପଦ କେବେ ନେଇ ବୁଝିପାରୁଛନ୍ତି ନା ସେଥିପାଇଁ ଆମ ସାର୍ ଏଇଭଳି ଏକ ଅ କାମ କଲେ ଯେଉଁଠି କିି ସମସ୍ତଙ୍କର ମଙ୍ଗଳ ହେଉ ସେ ମଧ୍ୟ ନିଜ ଭୁଲ ବୁଝିପାରୁ ବୁଝିଲେ ବନ୍ଧୁ?
ଆଜ୍ଞା ବନ୍ଧୁ ଭଲ ପଦକ୍ଷେପ ନେଇଛନ୍ତି ଆପଣଙ୍କ କଲେଜରେ ସାରମାନେ
ବନ୍ଧୁ ଆପଣ ବେଳେ ସେମିତି କିଛି ହଉଥିଲା କି?
ଆମ ବେଳେ କଲେଜ ବେଳେ ସେମିତି କିଛି ହଉନଥିଲା ବନ୍ଧୁ କଲେଜ ବେଳେ ସେମତି ତ ପିଲା କେହି ଏତେ ଏମିତି କାମ କରନ୍ତି ନି ଜାଣିଲେ ବନ୍ଧୁ। ବହୁତୁ ବହୁତୁ ଇଏରେ ପାଠ ପଢୁଥିଲେ ସେତେବେଳେ ଆଉ ପିଲାମାନେ ବହୁତୁ କଷ୍ଟ କରି ଯାଇ ପଢା ପଢି କରି ଏ ପରୀକ୍ଷା ଦେଇକି ଆସନ୍ତି ପରୀକ୍ଷାରେ ବି ସଫଳ ହେଇଥିଲେ ବହୁତୁ ପିଲା ଆମ ତାପରେ ବି ଆମ ମୁଁ ମୋର ପ୍ଲସ ଥ୍ରି ଯୋଉ ହେଇଗଲା। ମୋର ହେଇଗଲା ମୋ ଅଲଗା ଅଲଗା କ କଲେଜରେ ନାଁ ନାମ ଲେଖା ହେଇଗଲା ଘରେ ଲୋକ ଲେଖେଇଦେଲେ। ମୁଁ ଅଲଗା କଲେଜରେ ପଢିଲି ପ୍ଲସ ଥ୍ରୀ କଲି। ଏ ଭଗବାନଙ୍କ ଦୟାରୁ ଭଲସେ ମୋ କଲେଜଟି ସରିଲା।
ଆଜ୍ଞା ଆଜ୍ଞା ନା ଆପଣ ତାହେଲେ ପ ଆପଣଙ୍କର ପାଠ ପଢା
ଆଜ୍ଞା ବନ୍ଧୁ କଲେଜ ପାଠ ପଢ଼ା ସରିଲାଣି ଏବେ ଘର ଅଛି ବନ୍ଧୁ।
ଆଜ୍ଞା ବନ୍ଧୁ କଲେଜରେ କି ବହୁତୁ କିଛି ସ୍ମୃତି ଆପଣଙ୍କ ଥିବ ଆପଣ କିଛି ଗୋଟେ ସ୍ମୃତି ମୋତେ ଜଣାଉନାହାନ୍ତି।
ହଁ ଏକ ସ୍ମୃତି ବନ୍ଧୁ କଣ କହିବି ଆଉ ବହୁତୁ ବହୁତ କାନ୍ଦ ଲାଗେ ବୁଝି ବୁଝିଲେ କି ବନ୍ଧୁ କଲେଜ ଯଦି ସରିଲା ବହୁତ କାନ୍ଦ ଲାଗେ କଲେଜ କଥା କହିଲା ବେଳକୁ।
ଆଜ୍ଞା ଆପଣ ସମସ୍ତଙ୍କୁ ଆଜ୍ଞା ଆମେ ମଧ୍ୟ ସେମିତି ସ୍କୁଲ ଛାଡିଥିଲୁ ଯେତେବେଳେ ଆମକୁ ମଧ୍ୟ ବହୁତୁ ଉ କାନ୍ଦ ଲାଗୁ ଥିଲା ଆମେ ବହୁତ କିଛି ଭାବୁଥିଲୁ ଆମ ସାଙ୍ଗସାଥି ଠୁ ଆମେ ଦୂରେଇ ଗଲୁ ହେଲେ ଆସ୍ତେ ଆସ୍ତେ ସମୟ ଆମକୁ ସବୁ କିଛି ଶିଖାଇ ଦେଲା ଯେ ଆପଣଙ୍କୁ ସବୁ ପରିସ୍ଥିତି ମାନି ନେଇ ଚଳିବାକୁ ପଡିବ କାହା ଲାଗି ଆପଣ ରହିପାରିବେ ନାହିଁ ଆଜ୍ଞା ଏସବୁ ପରିସ୍ଥିତି ଆମକୁ ଶିଖେଇଲା।
ଆଜ୍ଞା ବହୁତ ସାଙ୍ଗସାଥି ସହିତ ତେ ବନ୍ଧୁ ପୁରା ମିଶି ଯାଇଥିଲୁ ଜାଣିଲେ କି ଆଉ ଯେତେବେଳେ କଲେଜ ସରିଲା ବହୁତୁ ବହୁତୁ ବାହାରୁ ବିଦୂରରୁ ଆସି ପିଲା ଘର ନେଇକି ରୁମ ଆଉ ଘର ନେଇକି ରହୁଥିଲେ ନା ସାଙ୍ଗ ମାନଙ୍କ ସହିତ ବହୁତ ମିଳିମିଶି ରହୁଥିଲୁ ସେମାନେ ବି ଆସନ୍ତି ମୋ ଘରକୁ। ଆମ ଘରକୁ ଆସନ୍ତି ମୁଁ ବି ତାଙ୍କ ତାଙ୍କ ଯାଇକି ତାଙ୍କ ଘରେ ସେ ଯୋଉ ରୁମ୍ ନେଇଥିଲେ ସେଠି ବି ଆମେ ଯାଇକି ମୁଁ ସେଠି ବସା ଉଠା କରେ ସେବି ସେମାନେ ବି ଖାଇବା ଫାଇବା ତିଆରି କରନ୍ତି ମତେ ବି ଦିଅନ୍ତି ବହୁତ ଆମର ବି ଏଥିରେ ସମ୍ପର୍କ ବଢି ଯାଇଥିଲା।
ଆଜ୍ଞା ଆପଣ କହୁଛନ୍ତି ମତେ ବି ମୋ ସାଙ୍ଗ ମାନଙ୍କ କଥା ଏବେ ମନି ମନେ ପଡି ଯାଉଛି। ଯି ବୁଝିଲେ? ଯେମିତି ଆପଣ ଜାଣିଛନ୍ତି ପ୍ଲସ ଟୁ ପାଠ ସରିଲା ପରେ ବୁଝିଲେ? ଦାଦର୍ଶ ପାଠ ଫ୍ ସରିଲା ପରେ ସମସ୍ତେ ଅଲଗା ଅଲଗା ପାଠ ପଢିବା ପାଇଁ ପଳାନ୍ତି। ମଧ୍ୟ ସେ ସାଙ୍ଗଙ୍କ କଥା ମଧ୍ୟ ବହୁତ ମନେ ପଡେ ସେ ସାଙ୍ଗ ମଧ୍ୟ ଫୋନ କଲେ ଆଜି ବି ଖିରେ ଲୁହ ବାହାରି ପଡେ ବୁଝିଲେ ବନ୍ଧୁ।
ଆଜ୍ଞା ବନ୍ଧୁ ବହୁତ କଷ୍ଟ ବି ହୁଏ ବନ୍ଧୁ ଜାଣିଲେ କି ବନ୍ଧୁ ଆଉ କଣ କହିବି? ଆଜ୍ଞା ଆଜ୍ଞା ମୁଁ ବି ରଖୁଛି ବନ୍ଧୁ ଜାଣିଲ ରଖୁଛି ପରେ କଥା ହବା।
ଆଜ୍ଞା ବନ୍ଧୁ।